ହଁ।
ହଁ ଭାଉଜ୍ କଣ କରଛୁ ଆଉ।
ଏ ଏଇଠି ବୁଲୁଚି ଆଉ, ତୁ।
ମୁଁ ଏଇ ବୁଲଥିଲି ମୁଁ ବି ସେଇ ବାହାରେ ବୁଲଥିଲି ଏଇନା ଟିକେ ପବନ ଦଉଛି ତ।
ହଁ ଥଣ୍ଡା ପବନ ଟିକେ ବାହରେ ଡଉଛି ଏଇ ବର୍ଷା ହେଇଥିଲା ଫୁଣି ଥରେ ଟିକେ ସେଇଥିପାଇଁ ବୁଲୁଚି ଆଉ।
ହଁ ବର୍ଷା ତ ହେଇଛି ମାନେ ଯାହାଲେ ଥଣ୍ଡା ଲାଗୁଥିବ ବି ଏଇନା ଟିକେ।
ହଁ ଅ।
ଆମର ତ ଇଆଡେ ପୁରା ଗରମ ଯେ ପ୍ରବଳ ଗରମ ବର୍ଷା ବି ହଉନି ଟିକେ ସେଥ ସେଥିପାଇଁ ବହୁତ ଗରମ ହଉଛି।
ଆମର ବି ଦି ତିନିଦିନି ହେଲା ଖାଲି ବର୍ଷା ଏନ୍ତି ଉଠଉଥିଲା ଏନ୍ତି ଟିକେଟିକେ ହଉଥିଲା ମାନେ ଏନ୍ତି ପୁରା ମାନେ ଫିମ୍ପୀ ଜଷ୍ଟ ମାନେ ଟିକେ ଟିକେ ହବ ପୁଣି ମାନେ ଛାଡେ ମାନେ ଖାଲି ପବନ ପ୍ରବଳ ଜୋରରେ ହବ ପୁରା ଧୁଳିଆ ପବନ ଯେ କାହିଁରେ କଣ ହେଲେ ଦେଖିଲାଳୁ ବ ଜମା ନାହିଁ।
ହଁ ବା ଆମର ବି ସିଆଡେ ଏନ୍ତି ମାନେ ପୁରା ଚାରିଟା ଏଳୁ ପୁରା କଳାହାଣ୍ଡିଆ ମେଘ କରିକି ଯେମିତି ରା ତିରେ ଜେନ୍ତି ଅନ୍ଧାର ସେନ୍ତି ପୁରା ଅନ୍ଧାର କରିକି ଆଣିବ ଭାରି ପୁରା ଧୂଳି ଫୁଳି ସବୁ ଘର ଭିତରେ ଏନ୍ତି ପୁରେଇ ପୁରେଇ ସବୁ ଉଡେଇ ଫୁଡେଇ ଇଏ କରି ଦବ କିନ୍ତୁ ବର୍ଷା ପକେଇଲାଳୁ ନାହିଁ।
ହଁ ତ ସବୁ ପବନ ହେଇ ହେଇ ଯାଏ ଆଉ ଖାଲି ଖାଲି ଗୋଟେ ଡରାଏ ଇଆଡେ ଖାଲି।
ହଁ ବା ପୁରା ପବନ ଯେ କହନି କହନି।
ଜୋରରେ ପବନ ହଉଛି ଆଉ।
ମୁଁ କହୁଥିଲି କଣ କହିଲୁ?
ହୁଁ।
ହୁଁ ମୁ କହିଲି ଏଥର ତ ରଜକୁୁ ଆସୁବୁତ ତୁ ଯାହାହେଲେ ଗାଁକୁ।
ହୁଁ।
ହୁଁ। ମୁଁ କହିଲି ସବୁ ସାଙ୍ଗମାନେ ତ ମାନେ ଏଇଠି ଅଛନ୍ତି ଆଉ ଯେଉଁ ସାଙ୍ଗମାନେ ବାହାରେ ମାନେ ପଢାପଢି କରୁଛନ୍ତି ସେମାନେ ବି ତ ଆସିଥିବେ ଭାରି ଗୋଟେ ମିଶିକି ଭୋଜି କଲେ କଣ ହନ୍ତା?
କଣ କରିଆ?
ମୁ କଇଲି ରଜକୁ ତ ଏଇନା ତ ସମସ୍ତେ ପୁଣି ପାଠ ପଢିବା ପାଇଁ ପଳେଇବେ ଯିଏ ଯୁଆଡେ ଗୋଟେ ରଜ ପରେ ଏଇ ରଜକୁ ଦେଖିଆ ଗୋଟେ ଭୋଜି କଲେ କେମତି ହୁଅନ୍ତା?
ହଁ ଭୋଜି କରିବା ନହେଲେ ମିଶିକିନି ଆଉ ସମସ୍ତେ ଆସିବେ ବହେଦିନ ହେଲା ବି ଦେଖା ବି ହେଇନିକି
ହଁଁ ଦେଖେଇବିନି କି ବହେଦିନ ହେଲାଣି ସବୁ ପାଠ ପଢି ଯାଇକି ପଳେଇଥିଲ। ଆଉ ଏନେ ଗୋଟେ ଇଏ କରିଦବା ଆଉ।
କାଲି ଛୁଟିରେ ବି ସମସ୍ତେ ଆସିଥିବେ କରିବା ଆଉ।
ହଁ ରଜ ଛୁଟିରେ ସମସ୍ତେ ପଳେଇ ଆସିଥିବେ ନହେଲେ ଆଗୁଆ ସମସ୍ତଙ୍କୁ ଫୋନଫାନ୍ କରିଦେଇକି ପଚାରି ଦେଇଥିବା ସବୁ ଆସିବେ କି ନଆସିବେ ସେଇ ଅନୁସାରେ ସବୁ ତାରିଖ ଫାରିଖ ଦେଖିକି ଇଏ କରିବା ଆଉ।
ହଁ।
ଆଗେ ଫୋନ କରିକି ପଚାରିଦବା ସମସ୍ତଙ୍କୁ ନହେଲେ ଗୋଟେ ଗ୍ରୁପ ଟେ ଖୋଲିଦବା। ସେଇ ଗ୍ରୁପରେ ସମସ୍ତଙ୍କୁ ଆଡ଼ କରିଦେଇକି ସବୁ ଏନ୍ତି ପଚରା ପୁଚୁରି କରିଦବା ଆଉ।
ହଁ କିଏ କୋଉଦିନ ଆସିବ ଜଣାପଡ଼ିଯିବ ଆଉ ଯିଏ ଆସିବ ସେ ମେସେଜ କରିକି କହିବ ହଁ ମୁଁ ଆସୁଛି ବୋଲି।
ହଁ। ଯିଏ ଯୋଉଦିନ ଆସିବ ସେଇଦିନ ସେ କହିବ ଯୋଉଦିନ ଯିଏ ଫ୍ରି ଥିବ ସେଇଦିନ କହିବ ସମସ୍ତେ ମିଶିମୁଷାକି କରିବା ଆଉ। ହଁ ସେ ମିଶିକି
ମତେ କହୁଥିଲାବି ଆମ କ୍ଲାସରୁ ଆମ କ୍ଲାସରୁ ଗୋଟେ ପୁଅ ପିଲାଟେ ବି ମତେ କହୁଥିଲା କି ମାନେ ହଁ କରିବା ବୋଲି।
ହୁଁ ହୁଁ। ହଁ ସମସ୍ତେ ମିଶିକି କରିବା। କାହିଁକିନା ରଜକୁ ବୋହୁତଦିନି ହେଲାଣି ଦେଖା ହେଇନି ଯାହା ଖାଲି ଖାଇଥିଲେ ମାନେ ଆରବର୍ଷ ବ୍ୟାଚଫିଷ୍ଟ ଯୋଉ କରିଥିଲେ ସେଇଥର ଦେଖା ହେଇଥିଲେ। ସେଇଥରକ ଦେଖା ହେଇଥିଲେ ଏଥର କରିବା ଗୋଟେ ରଜକୁ ଆଉ।
ହଁ ସବୁ ବର୍ଷ କଣ ଯୋଉ ହଉଛି କରୁଥିବା ବର୍ଷକୁ ଥରେ କଣ ଲାଷ୍ଟ ଆଡକୁ ଗୋଟେ କରୁ ଥୁବା ବୋଲି କଣ ମାନେ ମାନେଅଛି। ଏବର୍ଷ ରଜକୁ କରିବା ଆଉ।
ହଁ ସବୁଥର ମାନେ ଯେନ୍ତି ସବୁଦିନ ଗୋଟେ ଏନ୍ତି ଦେଖାହେଲେ ମାନେ ବହୁତଦିନ ହେ ଦେଖ ଖା ହେଇନି ସବୁ ସାଙ୍ଗମାନେ କଣ କରୁଛନ୍ତି କଣ ଇଏ ଅଛନ୍ତି।
କରିଦବା ତାହେଲେ ଆଉ।
ହଁ। ଶୁଣ ତୁ ନହେଲେ ଗୋଟେ ଗ୍ରୁପ ଟେ କରିଦେ ସେଥିରେ ସମସ୍ତଙ୍କୁ ଆଡ କରିଦେ।
ହଁ ଏଇ ଗୋଟେ ପୁରୁଣା ଗୋଟେ ପୁରୁଣା ଗୋଟେ ଯୋଉ ହଉଛି ସେମିତି ଗ୍ରୁପ ରେ ଥିଲା ସେଇ ଗ୍ରୁପ ରେ ଭାବୁଛି ସମସ୍ତଙ୍କୁ ମେସେଜ କରିଦବା।
ହଁ ମୁଁ ମୁଁ ଭାବିଲି ବୋଧେ ସେଇ ଗ୍ରୁପ ଟାରେ ଯାହାର ନମ୍ବର ନଥିବ ଯଦି ଆମେ ଏଇନା ଯୋଉ ନମ୍ବର ଆଡ଼୍ କରିଦେବା ନହେଲେ ଆଉ।
ହଁ ହଁ ସେଇଆ ଆଉ।
ସେଇ ଯୋଉ ପୁରୁଣା ଗ୍ରୁପରେ ଯୋଉ ଥିଲା ସେଇଥିରେ ନମ୍ବର ଆଉ ଗୁଡ଼େ ଆଡ ଆଡ ଆଡ଼ କରିଦେଇକି ଯାହା ନମ୍ବର ନ ଥିବ ସେଥିରେ ସମସ୍ତଙ୍କୁ ପଚାରିଦବା ଆଉ।
ହଁ ସେଇଆ ଆଉ କିଏ କୋଉଦିନ ଆସିବ ଜଣାପଡିଯିବ ଆଉ ଭଲ ହବ। ଭୋଜି କରିବା ଯାହାହୋଉ ଗୋଟେ କହିଲୁ ମନପକେଇଲୁ ଗୋଟେ ଭଲ କଥା
ଏନେ ବି ରଜରେ ସବୁ ମାନେ ପୁରା ମଜାମସ୍ତି କରିବେ।
ହଁ ଆମେ ବି ସେ ଖୁସିରେ ଗୋଟେ ଭୋଜି କରିଦବା ଆଉ।
ହଁ। ସେଇ ଖୁସିରେ କରିଦବା ସବୁ ମିଶିମୂଷାକି ଇଏ କରିବା ଆଉ।
ହ
ସେଇଟା ତୁ ଗ୍ରୁପଟା ବନେଇଦେଲେ ଯୋଉ ସମସ୍ତଙ୍କୁ ଆମେ ପଚାରି ପୁଚୁରା ଦବା ମାନେ ଯଦି କିଏ କଣ ଆଇଟମ ଖାଇବ ମାନେ କିଏ ସାଧା କିଏ ଆଇଁଷ ମୁଁ କାଳେ ଏମିତି ଯଦି କଣ କରିବା କଥା ସେ ସବୁ ଏମିତି ବୁଝାବୁଝି କରିଦବା।
ନହେଲେ ମାନେ ଯଦି ଆଇଁଷ କର ଦବାବି ପୁଣି ସମସ୍ତେ ଖାଇବେନି ଯଦି ପୁଣି ଅସୁବିଧା ପୁଣି କଣ ଜଣେ ଉପାସ ରହିବ କି ଆଉ। ଖୋଜି କରିକି
ହଁ। ସେଇଟା ଯାହାହେଲେ ମାନେ ଆଇଟମ୍ ତ ଯାହାଲେ ଆମର ହବ ଚାରି ପାଞ୍ଚଟା କି ଛଅ ସାତଟା ଖଣ୍ଡେ ଯାହାଲେ ବି ସମସ୍ତଙ୍କୁ ପଚାରି କରିବେନା କିଏ ଆଇଁଷ ଖାଇବ କିଏ ସାଧା ଖାଇବ ଅପ୍ ସନ୍ ରଖିଦବା ତାଙ୍କ ମନଙ୍କ ପାଇଁ।
ମାନେ ୟା ପାଖରେ ଯେତିକି ଆଇଟମ୍ ରହିବ ତା ପାଖରେ ବି ସେତିକି ଆଇଟମ୍ ରହିବ। ମାନେ ଯୋଉ ହୋଉଛି କଣ ଆମିଷ ପାଖରେ ଯେତିକି ସାଧା ପାଖରେ ବି ସେତିକି।
ହଁ। ଏନ୍ତି ରଖିଦେଲେ ଭଲ ହବ ସେଇଟା ସେଇ ଗ୍ରୁପ୍ ରେ ସମସ୍ତଙ୍କୁ ଫୋନ କରିଦବୁ ନହେଲେ ମେସେଜ୍ କରିକି ଏନ୍ତି ପଚାରିଦବ। ସମସ୍ତଙ୍କୁ କହିଦବ କିଏ କୋଉଦିନ ଫ୍ରି ଅଛ ଏମିତି କରିକି ସବୁ କଥା ହେଇକି ଇଏ କରଦବ ଆଉ।
ହଁ ସେଇଆ ନହନେ କରିବା ଆଉ।
ପୁଅ ପିଲା ମାନଙ୍କୁ ତ ଦାୟିତ୍ବ ଦେଇଦବା ସବୁ ମାନେ ସ୍ପିକର ବୁଝିବେ ଆଉ ଯୋଉ ରୋଷେଇଆ ବୁଝିବେ ପାଣି ଫାଣି ବୁଝିବେ। ଆଉ ସବୁ ସଉଦା ପତ୍ର ସଉଦା ପତ୍ର ଲିଷ୍ଟ। ଟି ଆଉ କଣ ସବୁ କିଣାକୁଣି ହବ ସେରା ସବୁ ସେମାନେ ବୁଝିବେ।
ହଁ ସେମାନେ ତ ସବୁବେଳେ ସେଇଟା ବୁଝୁଛନ୍ତି ଆଉ।
ହଁ ସେମାନେ ସେଇରା ବୁଝିବେ। ଆଉ ଯୋଉ ମାନେ ଯୋଉ କଣ ସବୁ ରୋଷେଇଆ କୋଉଠୁ ଆସିବ ରୋଷେଇ କଣ କଣ ମାନ ହବ। କଣ ସଉଦାପତ୍ର ଆସିବ ଆଉ ସବୁ କଣ ଏ ଯୋଉ ରୋଷେଇ ପାଇଁ ସବୁ ଯୋଉ ଡିସ୍ ପିସ୍ ସବୁ ଦରକାର ସେଇରା ବି ସବୁ ବୁଝିବେ।
ହଁ ପାଣି ପୁଣା ବି ଟିକେ ବୁହା ବୋହି କରିବେ କାଠ ପତ୍ର ବି କୁଆଡେ ଟିକେ ଯୋଗାଡ ଯୋଗୋଡି କରିବେ।
ହଁ ଆଉ ସବୁଠୁ ତ ମେନ୍ ହୋଉଛି ସ୍ପିକର ଟା ଆଉ।
ହଁ।
ସେଇଟା ତ ନଥିଲେ ଭୋଜିର ମ ମାନେ ମାନେ କିଛି ଆଉ ନାହିଁ ଆଉ।
ହଁ ନାଚିକି ପୁରା ଉଡେଇଦବ।
ହଁ ମାନେ ବହୁତ ଦିନ ପରେ ସାଙ୍ଗମାନେ ଦେଖାଯାନ୍ତି ସମସ୍ତେ ନାଚି ନୁଚକି ଧୂଳା ଉଡେଇବ ଆଉ।
ହୁଁ।
ଭଲ ହବ ଏଥର ତାହେଲେ ଭୋଜିଟା ଆଉ।
ହଁ ଏ ବର୍ଷ ଏ ବର୍ଷ ପୁରା ବଢିଆ ହବ।
ସବୁ ମାନେ ଯୋଉ ପୁଅ ପିଲାମାନେ ବି ତ ସବୁ ଆସିବେ ଯୁଆଡେ ଯୁ ଯାଇଛନ୍ତି ପଢିବା ପାଇଁ।
ହୁଁ।
ସବୁ ଆସିବେନି ଆଜି ବୋଧେ ନା କଣ ଛୁଟି ହେଇଗଲାଣି ଯାହା ମାନେ ଆସିବେଣି ହାରି। ମୁଁ ତ ଦେଖିଲିଣି ବି ବହେ ଚାରି ପାଞ୍ଚ ଜଣଙ୍କୁ ଦେଖିଲିଣି ମୁଁ ଆସିଲିଣି ବୋଲି।
ଓହୋ ହଁ ସମସ୍ତେ ହଁ ରଜ ଛୁଟିରେ ଆଉ କିଏ ବା ରହିବ କଲେଜ୍‌ରେ ଆଉ କିଏ ପାଠ ପଢିବା ମୁଁ କେବେଠୁ ଘରକୁ ମା
ହଁ ଯୋଉମାନେ ତ ପଢୁଛନ୍ତି ସେମାନେ ବି କହିବେ ଯେ ଆମେ ପଢ଼ି ପଢ଼ି ବୋର ହେଇଗଲୁଣି ଏଇ ଛୁଟି ତ ହେଇଛି ଯାଉ ଟିକେ ବୁଲି ବୁଲାକି ଆସିବୁ ଆଉ କଣ।
ହଁ ଆଉ ଗୋଟେ ଭଲ ହବ କି ଆମେ ତ ରଜରେ ଭୋଜି ତ କରିବା ରଜରେ ଏକାରେ ଆମେ ଯୋଉଠି ଭୋଜି କରିବା ସେଠି ଗୋଟେ ଦୋଳି ଟେ ବି ଟାଙ୍ଗିଦବା।
ହଁ।
ହଁ ଉଁ।
ସେଇଟା ସେମିତି ଥିବ ଆଉ ଆରଥର ଯେତେବେଳେ ଭୋଜି କରିବା ଯାଇକି ଦେଖା ହେବ ସେଇ ଦୋଳି କତିରେ ଆଉ।
ହଁ ତ ତା ଭିତରେ ଭୂତ ଜଝୁଲୁଥିବ।
ହଁ। ଯାହାହେଲେ ବି ରଜକୁ ମଜା ହବ ଆଉ ସେଇଥି ପାଇଁ ପୁଣି ସବୁ ହେପଟେ ବି କହୁଛୁ ମହୋଉତ୍ସବ ଫହୋଉତ୍ସବ ହବ ସେ ଏପଟେ କରିବା। ସବୁ ବୁଲି ବୁଲାକି ଆସିବା ଆଉ ମାନେ ସେଠି ଭୋଜି ଭତେ କରିବା ପୁଣି ମହଉତ୍ସବ ରେ ବି ବୁଲ ବୁଲାକି ଆସିବା ଆଉ।
ହୋଉ ଭଲ ହବ ଆଉ ମଜା ପୁରା।
ଆଉ ସେପଟେ କଣ କେମିତି ମହୋତ୍ସବ କରୁଛନ୍ତି ଯୋଉ କହୁଛୁ ଆମ ଗାଁ ପାଖରେ ଯୋଉ ଗାଁ ସେଇଠିକି ଆସିବୁନି କି
ହଁ ହଁ ସେଇଠିକି ଯିବି ନା।
ହଁ ସେଠିକି କେମିତି କରୁଛନ୍ତି କଣ?
ହଁ, ହଁ ସେଠି ସେଠି ଭଲ କର ଆର ବର୍ଷ ତ ମୁଁ ଯାଇନଥିଲି ମତେ ସମସ୍ତେ କହୁଥିଲେ କି ଏମିତି ହେଇଛି ବହୁତ ତୁ ଦୋଳି ପଡୁଛି ଆଉ ଯୋଉ ହଉଛି ବହୁତ୍ ଭଲ ମାନେ ତିନି ଚାରିଟା ଜାଗାରେ ବି ପାନ ବହୁତ ବଢିଆ ବଢିଆ ମାନେ ବହୁତ୍ ମାନେ ରଜ ମାନ ବି ବହୁତ୍ ତ ମାନେ ଭଲ ମିଳୁଚି ବହୁତ୍ ସ୍ଵାଦିଷ୍ଟ ବହୁତ୍ ଟେଷ୍ଟି ମିଳୁଛି।
ହଁ ମତେ ବି ସେଇ ସାଙ୍ଗ ଘାରିଆ କହୁଥିଲେ କହିଲେ ତମେ ତ ଆସିଲନି ଆଉ ଆମେ କହିଲୁ ଆମେ ତ ନଥିଲୁ ଆରବର୍ଷ ମୁଁ ବି ସେମିତି ଯାଇନଥିଲି ଆରବର୍ଷ ଆଉ। କୁଆଡେ ଗୋଟେ ଯାଇଥିଲୁ ଆଜି।
ଓହୋ ହଁ ଏବ ବର୍ଷ ତାହେଲେ ତୁ ଯିବୁ ମୁଁ ଯିବି ଦି ଜଣଙ୍କ ଯିବା ଆଉ।
ହଁ। ସେଠିକି ଆମେ ଯୋଉ ବୁଲିବୁ ତାପରେ ତମେ ମାନେ ବି ଆସିବ ଆମ ଗାଁକୁ ବୁଲିବା ପାଇଁ ଆଉ।
ହଁ। ହଁ ସାଙ୍ଗ ହେଇକି ତ ଯିବା ଆଉ।
ହଁ। ଏମିତି ଗଲେ ମଜା ହବ ଆଉ ଟିକେ ମଜାମସ୍ତି କରିବା ପୁଣି ରଜକୁ। ସବୁ ବୁଲାବୁଲି କରିବ ପାନ ଫାନ ଖାଇବ ଦୋଳି ଖେଳବ।
ଫଟୋ ଫଟୋ ଉଠାଇବ।
ଓହୋ ଆଉ ଆଇଟମମ୍ କଣ କଣ ହବ ତ କାହିଁ କିଛି କହିଲୁନି।
ସେଇଟା ଆଇଟମ୍ ଆମେ କରିଦବା ଭାତ, ଡାଲମା ଆଉ ଟିକେନ୍ ଯୋଉ ଆଇଁଷ ଦେଇନ୍ତି ସେଇ ଡାଲି ଆଉ।
ହୁଁ।
ତାରେ ରେ ଏଦି ଆଇଂଶରେ ଚିକେନ୍ କରିଦବା। ଚିକେନ ତ ହବ ତାପରେ ସାଧ ରେ ସେମିତି ଯଦି କଣ କହୁ ମାନେ ଏମତି ଚିଲି କୋବି ନହେଲେ ଯୋଉ ଛତୁ ନହେଲେ ଏମିତି କଣ ଗୋଟେ କରିବା ସାଧାରେ ଆଉ।
ଓହୋ ହଁ ମୁଁ ହଁ ସେମିତି ସାଧା ରେ ପନିର କରିଦବା ମ।
ଆଇଁଷ ବି ଯଦି କଣ ଯୋଉ ଷ୍ଟାର୍ଟର ମାନେ ଏମତି କଣ ଏ ଚିକେନ୍ ପକୋଡା କି କଣ ଏମିତି ସବୁ କରିକି ମାନେ ଯଦି ଖାଇବେ ଆଉ ସାଧାରେ ସେମିତି ସାଧାରେ ଯଦି କଣ ଗୋଟେ ଏମିତି କରିଦେବା ଆଉ।
ସାଧାରେ ପନିର୍ କଲେ ଭଲ ହବ।
ହଁ ଆମର ସେ ନେଇ ଚିକେନ୍ ପକୋଡା ହବ ତାଙ୍କ ସାଧାରେ ପନିର ପକୋଡା କରିଦବା ଆଉ।
ପନିର୍ ପକୋଡା ନହେଲେ ଚିଲି ପନିର ଯାହାବି କଲେ ଚଳିବ।
ହଁ ତାଙ୍କ ସେଇ ଦିଟାଙ୍କ ଭିତରୁ କଣ ଗୋଟେ ଅପସନ ରଖିବା ଆଉ ସବୁ ଏନ ସେଇ ଗ୍ରୁପ ରେ ସବୁ ବୁଝାବୁଝି କରିକି କରିବା ଆଉ।
ହଁ।
ସବୁ ପୁଅ ପିଲା ତ ସବୁ ବୁଝାବୁଝି କରିବେ ଆଉ କଣ ଇଏ କରିବେ ଆଉ।
ହଁ ସିଏ ତ ସଉଦାପତ୍ର ଆଣିବେ ସିଏ ଯୋଉ ହଉଛି ରୋଷେଇଆ ବୋଝିବେ ପାଣି ବୁହାବୁହି କରିବେ କାଠ ଆଣିବେ। ତାଙ୍କର ତ ସବୁ କାମ ଆଉ ପଇସା କରିବେ ସେମାନେ ବି
ହଁ। ହଉ ତାହେଲେ ତୁ ଗ୍ରୁପ କରିକି ଫୋନ କରିକି କହ ସମସ୍ତଙ୍କୁ ଆଉ।
ହଉ ହଉ।
ମୁଁ ରଖୁଚି ତାଏଲେ ପରେ ଲଗେଇବି ଆଉ।
ହଁ ହଁ।